ହାଲୋ।
ତମ ଦେହ ପା ଭଲ ଅଛି ନା
ହଁ ଭଲ। ଆଉ କଣ
ସଖାଳେ ଯାଇଥିଲନ
ହୁଁ।
ନା ମୁନି ରୋଷେଇ ବାସ ସାରନ କି ରୋଷେଇ ବାସ ସାରନ କି?
ହଁ ରୋଷେଇ ଆମର ବୋଉ କରିଦେଇଥିଲା।
ଉଁ ହୁଁ ଖିଆ ପିଆ ତ ସରିବଣି ଆଉ
ହଁ ଖିଆପିଆ ସଇଲାଣି।
ହୁଁ। ଆମର ଆଜି ଟିକେ ଲେଟ୍ ହେଇଗଲା ତା ଆପା ଆଣିଲେ ଆଁ
କ ପାଇଁ
ଖାଇନି ଯୋଉ ସଖାଳେ ତ ଜୋରେ ମେଘ ପକଉଥିଲା ମୋ ଛୁଆ ଦେଖୁନ କହିଲେ ଛଣାଛୁଣି କଲି ଛଣାଛୁଣୀ ସାରିକି ଆସିକି ମେଘ ଛାଡ଼ିଲାନି ଆଉ ଗାଧେଇ ପାଇଲିନି ଲେଟ୍ କରି ଟିକେ ଗାଧେଇଲି ତା ଆପା ଆଣିଲେ ଫେର ମା ମାଛ ମାଛ ତରକାରୀ କରିଥିଲି ଫେର କାଲି ଫ୍ରିଜ ରେ ଥିଲା ଶାଗ ଯେ ତାକୁ ବାଛି କିି କରିନି। କରୁ କରୁ ଫେର ମୋ ପୁଅ ତାର ଧରି ଆସିଲା ଅଣ୍ଡା।
ହଁ।
ଫେରେ ତାକୁ କଲି ଅଣ୍ଡା। ଆ ସବୁ ଏତେ ପ୍ରକାର କରିକି ଭାତ ରାନ୍ଧି
କଣ କହିଲ?
ସାରି ସୁରା କି ଖାଇଲା ବେଳକୁ ଏତେ ବେଳ ହେଇଗଲା ଆଉ। ଢାୁ ମା ମା ଖ ମେଘଟା ଛାଡିଥିଲା ଘଣ୍ଟେହେଲା ଖଣ୍ଡ ଆ। ଯଦବା ଏଇଟ
ଏତେ ପ୍ରକାର କଲାବେଳକୁ ଯେମିତି ହେଲେ ଟାଇମ୍ ଲାଗିବ ଆଉ।
ଏଇ ପା ଫେରେ ଏଇ ପା ଫେରେ ମାଛ ଧରିକି ଆଣିଛନ୍ତି ଏରା କୁଆଡେ ହେଆଡେ କୁଆଡୁ ଉଠିଥିଲେ ସେ ଧରିକି ଆଣିଛନ୍ତି। ଫେରେ ଏଇନା କଣ କହିଲେଣି କାଟିମି ଭାଜେ ମତେ
ହୁଁ ମୋ ଭାଇ କାହାର।
ନାଇଁ ଏ ମାଛ ଟା ଫିଙ୍ଗିଦେଲେ ଏଟା ରହିବନି କାଇଁ କହିଲୁ ଏଟା ଛଡା ମାଛ।
ଏଇ ବର୍ଷା ପାଗ ବୋଲି ସବୁ ଲେଟ୍ ହଉଛି ଟିକେ କେ ଆଉ ହୁଁ।
କଣ ଦିନା ମାଛ ସବୁ ଧରୁଛନ୍ତି। ଦେ ଭାତ ଦେ ମୁଁ ଖାଇମି ଖାଇନାହାନ୍ତି ଭାତ ମାଛ ଧରିବାକୁ ଯାଇଛନ୍ତି।
ହଁ।
ଭାବୁଥିଲିନ ଟିକେ ଏତବେଳଯାଏ ଟିକେ ରୋଷେଇ ସଇଲା। ଖାଇ ପି ସାରିକି ବାସନ ମାଜିକି ଘର ପୋଛିକି ଲୁଗାପଟାରା ସବୁ ଖେଳେଇନି।
ହୁଁ।
ମୁଇ ଏତେ ସବୁ କାମ ସାରିକି ମୁଁ ଯାଇକି ଟିକେ ସୋ ଇମି ବୋଲି ଦେଖିଲା ବେଳକୁୁ ଇଆଡୁ ମାଛ ଗୁରାକ ଧରିକି ଆଣିଛନ୍ତି।
ଉୁଁ ହୁଁ ଆ ବର୍ଷା ପାଗ ତମର ପୋଖରୀ ଅଛି ଉଠୁଥିବ ମାଛ?
ନା ଆଜି ପୋଖରୀରୁ ଧରି ନାହାନ୍ତି ଯାଇଥିଲେ ସେପଟ ଗାଁ
ହ
ମଝିଆ ମଝି ରାସ୍ତା ପାଖରେ ଗୋଟେ ନାଳ ଭଳିଆ ଅଛି ବଡ ନାଳ ଭଳିଆ ସେଇ ମାଛ ଗୁଡା ସବୁ ରାସ୍ତା ସ୍ତାକୁ ଉଠି ଆସୁଚନ୍ତି। ପାଣି ରାସ୍ତା ପଟେ ଯାଉଛି ତ ହଁ ଚଢ଼ିଏ ସେପଟେ ଉଠିକି ଆସୁଛନ୍ତି।
ହଁ।
ବଢିଆସିଛନ୍ତି ସବୁ ଧରୁଛନ୍ତି ଆଉ। ଆଉ କି କଆ ଧାଚ କି କ ଶୁଛ
କିଏ
ଦି କିଲୋ ହବ ଏତିକି ବଡ଼ ସେଉଳ ଟା ପା। କଉଠୁ ଦେଢ କିଲୋ ହବ କଉଠି କଣ ସେଇଠି ରାଜା ଭାଇ ନଥିଲେ? ଓ ହୋ ବଡ ବଡ ମାଛ ସବୁ ଧରୁଛନ୍ତି ଆଉ।
ବର୍ଷା ପାଗ ହେଲେ ତମର ମଜା ମାଛ ଧରୁଛ ଖାଲି ଆଉ।
ସେ ପୁଅ ପିଲାଙ୍କୁ ମଜା ଲାଗୁ ଧରିଆକୁ ଝିଅ ପିଲାର ଆମ ମାନଙ୍କୁ ସଜା ହୁଁ ହୁଁ ହୁଁ ଏଇବା ଏଇ ଯୋଉ କୋଅଳରେ ଚାଲିକି ଧରି ଦଉଛନ୍ତି ସେ ପାଞ୍ଚିକିଲ ଖଣ୍ତେ ଅଛି।
ଆମ ପଟରେ ବି ବର୍ଷା ହେଇଛି ଆମର ବି ଏପଟରେ ବି ମାଛ ଆମର ଚୁନା ମାଛ ଧୁମ୍ ଉଠନ୍ତି
ନାଇଁ ୟାର ବଡ ବଡ ମାଛ କଣ ଧରିକି ଆଣିଛନ୍ତି, ହୁଁ ହୁଁ ଏ ନାଇ ଇଏ ଆଣିଲାନାଇ ଇଏ ହରଚଣ୍ଡୀଟା ଆଉ
ମେଡ଼ିସିନ୍ ଖାଇଲ ନା?
ଦେ, ଡାଲି ଦେ, ହ। କାଲି ରବିବାର ଅଛି କରିକି ଖାଇଦବା ଆଉ ନା? ହଁ ଆଉ ଖାଅ ତମର ଆଉ କଣ କରିବା। ରବିବାର ଖାଇବୁନି, ସେ ଦିଟା ଥାଉ ହୁଁ ସେ ଦିଟା ଥାଉ ହଁ ହଁ ସେ ତୁମେ ଆଉ ରାତି କଥା କୁହନା ହେଲା ମାଗଣା ମାଛ ଖାଇଦବା। ମୁଁ ଖାଇଥିଲେ ମୁଁ ଆସିନଥାନ୍ତି, ମୁଁ ଧରିଥାନ୍ତି ଆଉ। ସଖାଳେ ଯାଇଥିଲ କୁଆଡ଼େ ଆସିଲ କେତେବେଳେ?
ହୁଁ ସକାଳ ଯାଇଥିଲି ଆସିକି ହେଉ ହେଉ ଟିକେ ହେଇଗଲା କେତଟା। ହୁଁ ନା ନା ସାଢେ ଗୋଟେ ଦିଟା ବୋଧେ ହେଇଗଲା। ଜାମ୍ ରହୁଛି ନା ସେଠି ଆଜି ବର୍ଷାରେ ବି ପୁରା ଜାମେ।
ଆ ଯାହାର ଥିବ ଯୋଉ ଟାଇମରେ ସେ ଟାଇମରେ
ହୁଁ ହୁଁ ବର୍ଷାରେ ପୁରା ଯାମ।
ମୁଁ ଭାବୁଥିଲି କଲ କରିବି ନା କରିବିନି ଦେଖିବା ଯଦି ଆସିକି ପାଙ୍କା ହେଇକି
ନା ମୁଁ ଆସିନି ବୋଉ ତାଙ୍କର ରୋଷେଇ ବାସ ସବୁ କରିଦେଇଥିଲେ ତାପରେ ଆସିକି ଖାଇକି ଏଇ ଗଡ ପଡ ହଉଛି।
ଯାହଉ ତମରତ ଶାଶୁ ପରିବାର ବୋଲେ ରୋଷେଇ କରିଦେଉଛନ୍ତି ଆମ ଶାଶୁ ଆମର ଆଉ ପାରୁନାହାଁନ୍ତି। ଯୁଆଡେ ଯିବୁ ହୁଁ ଆମେ ଯୁଆଡେ ଯିମୁ ଆସିକି କରିବୁ ରୋଷେଇ ନହେଲେ ନାଇଁ ଏଇଆ ଆଉ।
ହୁଁ ଦେହ ପା ହେନେ ସେ ରୋଷେଇ ବାସ କ ରି ଦେବେ। କୁଆଡେ ଯାଇଥିନେ ରୋଷେଇବାଷ କରିଦେବେ ସେ ଅନାନ୍ତିନି।
ହଁ।
ଏଁ ମୁଁ ବେଳେ ବେଳେ ଶୋଇଥାଏ ବି ସେ ରୋଷେଇବାସ କରିଦିଅନ୍ତି।
ସିଚୁଏସନ ତମର।
ହୁଁ ନା ଆଗରୁ ବି ଯେତେଳେ ଆଗରୁ ବି ନଥିଲେ ସେ କରିଦିଅନ୍ତି।
ଷ୍ଟ୍ରଙ୍ଗ ଅଛନ୍ତି ଆଉ।
ହୁଁ।
ହୁଁ।
ଏୟା ଉ।
ହୁଁ। ବର୍ଷା ତ ହଉଚି ନା ଛାଡ଼ିଗଲାଣି?
ନା ମେଘଟା ଏବେ ହଉଚି ଜୋର୍ ଫେରେ ହଉଚି। ହଁ ବିଲଗୁଡା ପାଣି ହେଇଯାଇଚି ଏବେ ବିଲଗୁଡାରେ ଏବେ ପାଣି ହେଇଗ ଚାଷ ହଁ।
ରୁଆପତା ଚାଲିବ ଆଉ।
ହଁ। ଡାଳୁଆ ପୋତା ହବ।
ହୁଁ।
ଡାଇରେକ୍ଟ ଏ ଯୋଉ ରୋଇବେ ହ କାଦୁଅ ହଳ କରିବେ ଆଉ।
ହୁଁ।
ହୁଁ କାଟିକି ସେ ଷ୍ଟିଲ ତସଲାଟା ନହେଲେ ପୁରେଇଦବାଁ। ହୁଁ। ହୁଁ। ଏ ଦୁଇ ଯାର
ଆଉ ଛୁଆ ପିଲା ଖାଇ ପିଇ ସାରିଲେଣି?
ଛୁଆ ପିଆ ହେଲା ଖାଇସାଇଲା। ହଁ ତାଙ୍କୁ ଖାଇବା ଦେଇ ମୁଁ ଖାଇଦେନି ବାସନ ମାଜି ମୁଯାଇକି ଯାଏ ଘର ପୋଛ ପୋଛା ହେଇ ସବୁ ଆଇଁଷ ଫାଇଁସ ହେଇଥିଲା ବୋଲି ସବ ପୋଛା ଫୋଛି ସାରିଦେନି। ସାରିକି ଯାଇଥିନି ଟିକେ ଯାଇକି ଜଷ୍ଟ ଗଡିଛି ତ ଆସିକି ପହଞ୍ଚ ଗଲେ ଆଉ।
ହୁଁ।
ହୁଁ।
ବର୍ଷା ଦିନ ବର୍ଷା ଦିନ ଯାଇସାରିଲା ପରେ ଆଉ ଏ ମାଛ କୋଉଠି ପାଇବ?
ହଁ ସିଏ ବା ସେଇଆ ଦେଶୀ ମାଛ ସେ ପ୍ରକୃତରେ ମାଛ କେଜି ଏଇଗୁଡାକଣ ନଉଛନ୍ତି ଦୁଇଶହ ସତୁରି ନା କଣ କେଜି ଏଇରା ତିନିଶହ ଚାରିଶହ ଏମିତି ଦେଶୀ ମାଛ।
ହଁ।
ହଁ।
ଯଉ ସିଜିନ୍ ରେ ଯଉ ମାଛ କଣ କରିବା। କଣ ଲାହିଲ ମାନେ ବର୍ଷା ଦିନ ହେଲେ ସବୁ ପ୍ରକାର ଭେରାଇଟି ମାଛ ପାଇବ‌ ନା‌ ଆଉ ବର୍ଷା ଦିନ ଯାଇ ସାରିଲା ଆଉ କଉଠେ ମାଛ
ହଁ ଗଡିଆ ପାଖରୁ ଉଠୁଚନ୍ତି ଶେଉଳଡାଙ୍ଗିଆ ଫେଉଳଡାଙ୍ଗିଆ କୋଉ ମୁଁହଁରେ ସବୁ ଉଠୁଚନ୍ତି ରାତିରେ କାଲି ରା ସଖାଳୁ ଗୋଟେ ମାଛଟେ ଭାଯିଥିଲି ଫେରେ ଯାଇଥିଲେ ହେଇ ସେପଟ ଏପଟ ଗାଁରେ ଏପଟିକି ଆମ ଆରପଟେ ସାହି ସେପଟ କାଳେ ଗୋଟେ ଗଡିଆ କଣ ଭାଙ୍ଗି ଯାଇଚି ନା- ନା କଣ? ଗୋଟେ ଗଡିଆରେ କାଳେ ଭାଙ୍ଗି ଯାଇଚି ପାଣି କେ ଧାର। ଆଉ ଭାଙ୍ଗିଚନ୍ତି ଯେ ସେୟା ପୁରା ମାଛୁଆ ଧରିବା ପାଇଁ ପୁରା ଖୁସି ହେଇକି ବାବା ମେଞ୍ଚେ ଛୁଆ ହୁଁ।
ହୁଁ।
ହଁ। ଆଜି ଖାଲି ଆଜିି କି? ହେଇ ଆରମ୍ଭ ହେଲା ଏଇ ଚତୁର୍ମାସିିଆ ଶେଷ ହେବା ପାଣି ଧାର କମିବା ପର୍ଯ୍ୟନ୍ତ। ଗୋଟେ ଦିଟା ତିନିଟା ଏମିତି ଆଣିବେ ଯେ ଏମିତି ହଇରାଣ କରିବେ ଚତୁର୍ମାସିଆ ସାରା।
ଆମ୍ ପଟେ ଉଠନ୍ତି ଆମ ପଟେ ଉଠନ୍ତି ଯେ ଚୁନା ମାଛ ଉଠନ୍ତି ନଈ ମାଛ ଗୁରା।
ହୁଁ ନଈ ମାଛ ଗୁରା ଉଠୁଥିବେ ଭଲ ତମ ପଟେ ହଁ ନଈ ମା ମାଛ ତ ବଢିଆ ମାଛ ଯଉ ମହୁରାଳି ମାଛ ମହୁରାଳି ହଁ। ହୁଁ ହୁଁ
ଯୋବା ବର୍ଷା ଦିନ ଗାଁ ଟା ଖାଲି ଆଇଁଷିଆ ଆଇଁଷିଆ ମାନେ ସମସ୍ତଙ୍କ ଘରେ ଦେଖିବ ମାଛମଛି।
ହଁ -ହିଁ- ହିଁ -ହଁ।
ଖାଲି ଚୁନା ମାଛ ନିରୁଳା ଚୁନା।
ଆଉ ସେ ସେପଟେ ନଈଫଇ ନାହିଁ କିନ୍ତୁ ସେ ଯାହା ପାଣି ଛାଡିଦିବେ ସେ ଯୋ ମାଛ ଛାଡିଥିବେ ସେ ପାଣି ଧାର ଗଲେ ଯିବେ ସିଏ ଫୁଲେଇକି ଉଠିବ ଯା
ହୁଁ।
ତଥାପି ବି ମେଘ ହଉଚି ନା ତମ ଆଡେ ହେଲା ନା ହଉନି?
ବାପ ଆଜି ବର୍ଷା ମାନେ ବର୍ଷା ପ୍ରବଳ ବର୍ଷା ମାନେ ରାସ୍ତାଘାଟ କିଛି ଦେଖାଗଲାନି ମାନେ ଏତେ ଜୋରେ ବର୍ଷା ଗାଡି କରିକି ଯାଇଥିଲୁ ବୋଲି ମେଡିକାଲରେ
ଆଉ ସେଇଆ ବଡ ଗାଡି କରି ଯାଇଥିଲ ବୋଲି ନହେଲେ ନାହିଁ ବାଇକି ହେଇଥିଲେ ହଇରାଣ ହେଇଥାନ୍ତ।
ଉୁଁ ବାଇକରେ -ବାଇକରେ ଯାଇ ହେଇନଥାନ୍ତା ଆଜି ମେଡିକାଲେ। ମୁଁ ତଥାପି ଗୁଁ ପୁଁ ହଉ ଥିଲି ମୁଁ ନାଁ ଯିବାନି ଏରା ବର୍ଷା ହଉଚି ଏତେ ଆଉ କେମିତି ଯିବା- କହିଲେ ଚାଲେ ଯିବା। କରିକି ଯାଉଚୁ ତ କଉ ଇଏରେ ଯାଉଚୁ ତ ଏତେ ଚିନ୍ତା।
ହଁ ଗାଢିରେ ତ ଗଲେ ହେତେରେ କଣ ଅଛି।
ଗାଡି କରିକି ଯାଇଥିଲୁ ବୋଲି ପଳେଇଲୁ ତଥାପି ଆ ଜି ଏତେ ବର୍ଷାରେ ବି ମାନେ ଏତେ ଭିଡ ବହୁତୁ ଭିଡ।
ହାଁ ହାଁ। ଆଉ ସବୁ ଅନ୍ୟ ଆଡୁ ଆସିଥିବେ ଆଉ।
କଣ କହିଲ?
ମୁଁ ନା ସବୁ ଅନ୍ୟ ଆଡୁ ଅନ୍ୟ ଆଡୁ ସବୁ ଆସିଥିବେ ଆଉଁ। ହଁ, ମୁଁ ବା ସେଇଦିନ ସେମତି ଯାଇଥିଲି କଟକ ସେମିତି ବର୍ଷା ହେଲା ଲଗାତାର ହେଲା। ହଁ ଯାହା ହଉ ମୋର କାମ ଦେଖେଇ ଦୁଖାକି କେମିତି ଆସିନି। ଆଉ ମୋର ତ ବହୁ ଏମେରାଇ ଫେମାରଇ ହେଲା ଯେ ସେ ଦୁନିଆ ଗୁଆ ଘିଅ।
ହୁଁ। ତଥାପି ତ ବର୍ଷା ଦିନ ବାରି ଘର ପାଣିଖାଲି ଚପର, ଚପର ହବ ଯେ କାଇଁ ରେକଣ?
ଆଉ କତିରିଆ ଦିନଟା ଟିକେ।
ହୁଁ ଖାଇକି ଶୋଇବୁ ସେଇଟା ହଉଛି ଗୋଟେ ଶାନ୍ତି ଆଉ ସବୁ ଅଶାନ୍ତି।
ହଁ ଯାହାର ଘରେ ଘରେ ପୁରା ସୁବିଧା ଥିବ ସେ ଘରେ ଘରେ ଟ୍ୟାପ୍ ଫ୍ୟାପ୍ ଲାଗିଥିବ, ବାସ୍ ସେଇଠି ଖାଇଲା ସେଇଠି ଧୋଇହେଲା। ଘର ଘରେ ସେ ରହିଲା।
ହୁଁ। ଖାଇକି ଶୋଇବୁ ଯେତିକି ସମୟ ଟିକେ ଶାନ୍ତି। ତାପରେ ସେ ରୋଷେଇ ବାସ ସେ ବାସନ କୁସନ ବାସନ ମଜା ଧୁଆ ସେ ସବୁ ଅସାନ୍ତି।
ଏ ହଁ। ହ୍ୟାଲୋ।
ହୁଁ। ମାଛ ବାଛି ସାଇଲଣି?